ହ୍ୟାଲୋ
ଆଜ୍ଞା ନମସ୍କାର
ହଁ ବନ୍ଧୁ ନମସ୍କାର ବନ୍ଧୁ କଣ ଏତେ ଦିନ ପରେ ମନେ ପଡିଲା କଣ କଣ ପଳେଇ ଯାଇଥିଲେ କି
ନାଇଁ ନାଇଁ ଆମେ ଟିକେ କାମରେ ବ୍ୟସ୍ତ ଥିଲୁ ତା ସହିତ ଫୋନ ମଧ୍ୟ ଖରାପ ଥିଲା। ସେଥିପାଇଁ ଟିକେ ଆଉ ଯୋଗାଯୋଗ କରିପାରିନଥିଲୁ ଆଉ।
କଣ ଏତେ କାମରେ ବ୍ୟସ୍ତ ଯେ ଆମକୁ ଭୁଲିଗଲେ ଫୋନ ସିନା ଖରାପ ଗୋଟିଏ ଥିଲା। ଆଉ କଣ କିଛି ଘରେ ଫୋନ ନଥିଲା।ଏଇ ଶି ତାଙ୍କ ଫୋନ ଟିକେ ଆମକୁ ଟିକେ ମନେ ପକେଇଲେନି ଟିକେ ଲଗେଇଦବା। ତମେ ତ ଭୁଲି ଯାଇ ଚ ଆଉ କଣ ମନେ ରଖିଚ।
ନା ନା ଆମେ ଭୁଲି ନୁ ଆମେ ଭାବିଲୁ ଆପଣ ଆମର ଟିକେ ଅସୁବିଧା ହେଇଗଲା। ଆପଣ ଟିକେ ମନେ ପକେ ଏଇଖିନା ଆପଣ ବି ଆଉ ମନେ ପକେଇଲେ।
ଆମେ ସବୁବେଳେ ତ ମନ ମନ ଭିତରେ ଆମେ ରଖିଚୁ। ତମକୁ ପୁରା ମନ ଭିତରେ ରଖିଚୁ। ତମ କଥା ବେଳେ ବେଳେ ଭାବୁଛୁ ହେଲେ କଣ କରିବୁ। ଟିକେ ସମୟ ହଉନି। ଆମେ ଟିକେ ବିଲବାଡି କାମ ବେ ଚିଆ ଲୋକ ନା ଆମର ଟିକେ ବୁଢା ହେଲୁ ବୟସ ହେଇଗଲା ନା।
ଆଛା ଆପଣ ବୁଢା ହେଇଗଲେଣିି।
ଆ ସମୟ ହଉନି ଦେଖୁଛ ହଁ। ସମୟ ହଉନି ଆଉ କଣ କରିବା। ଯେ ତୁମ ଯାଉ ଉଁ ତମେ ଲଗେଇ ଲ ମୁଁ କହିଲି ଦେଖିବା ଯାଉ ଲଗେଇଲେ ରାତି ଅଧରେ ଟିକେ କଥା ହେଇଯିବା। ଆଉ କଣ ଆଉ ଫୋନ କାଟିକିରି କାଲି ରି କଥା ହେବା ରାତିରେ ଲଗେଇଛନ୍ତି ବନ୍ଧୁ।
ଆଜ୍ଞା ନାଇଁ ଆଜି ଟିକେ ଫାଙ୍କା ଅଛି। ମୁଁ କଇଲି ଦିନ ସମୟରେ ତ କାମ ରହୁଛି ଅଫିସରେ ଆଉ କଲ କରି ହଉନି। ମୁଁ କହିଲି ଏବେ ଟିକେ ଫା କା ଅଛି ଟିକେ କଲ୍ କରିକି ବୁଝିବା। କଣ କରୁଛନ୍ତି କଣ କେମିତି ଅ
ହଁ ହଁ ହଉ। ତମେ ସେ ଅଫିସ ଲୋକଙ୍କୁ ଟିକେ କେତେବେଳେ ବେଳେ ବଳେ କହୁନ। କି ନା ଆମକୁ ବେଳେ ବଳେ ଖାଇବା ଛଡା ଭଣ୍ଡ ଯୋଉ ଖାଇ ଯେତେବେଳେ ଆମ ଖାଇବାକୁ ଛାଡୁଛନ୍ତି। ଆମ ଟିକେ ମାନେ ଦିଅନ୍ତୁ ଗ୍ୟାପ୍। ମିଲ ମାନେ କଣ ଆମେ ଟିକେ କଥା ହୁଅନ୍ତୁ। ଆମେ ଟିକେ ଫ୍ୟାମିଲି ସାଙ୍ଗରେ। ଉମା ପୁଅର ସାଙ୍ଗରେ ମାଉସୀର ସାଙ୍ଗରେ ପିଇସୀ ଘର ସାଙ୍ଗରେ। ଆଉ ତମର ଟୋଟାଲି ପୁରା ନାହିଁ।
ନାଇଁ ଅଫିସ ରେ ଏବେ ଆପ ପରେ ଯୋଉ ମିଟିଂ ରହିବ। ଆମେ ଏଇ ଜିନିଷଟି ସାରଙ୍କୁ ଓ ଜଣେଇବୁ ଆମକୁ ଆଜ୍ଞା ଆମର ଅସୁବିଧା ରହୁଛି କିଛି। ଆଉ ବି ଆମମାନଙ୍କର କିଛି ବ୍ୟକ୍ତିଗତ କାର୍ଯ୍ୟ ମଧ୍ୟ ରହୁଛି। ଯୋଉଥିପାଇଁ କି ଆମକୁ ଟିକେ ସମୟ ଦିଅନ୍ତୁ।
ହଁ ଆ ସାର୍ ଖାଲି କଇଲେ ଆମେ କଣ କାମ କରି କରି ମରିବୁ ନା କଣ କଥାବାର୍ତ୍ତା କିଛି ଭଲ ମନ୍ଦ ହବୁନୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ସାର୍ ଙ୍କୁ ଜଣେଇବା।
ହଁ ହଁ ସାର୍ କୁ ଜଣେଇବେ ନା ନା ନ ଜଣେଇବ ମତେ କହିବେ। ମୁଁ ଯାଇକି ସାର୍ ଙ୍କୁ ଦେଖା କରି କହମି ସାର୍ ଏଇ କଣ କଥା ଆମ ଛୁଆ କଣ ସବୁବେଳେ କାମ କରିବେ। ଟିକେ ତାଙ୍କୁ ଟିକେ ତଳେ ରୁଚିକ କରେଇବେନି ସେ ଟେ କଥା ହେବେ ନା। ଆଉ ଜୀବନରେ ଖାଲି କଣ ରୋଜଗାର କରିଥିବେ। ଆଉ ତମରି କାମରେ ଖାଲି ଲାଗିଥିବେ। ନା କଣ କହୁଛନ୍ତି ଭୁଲ ଭୁଲ ଭୁଲ କହିଲୁ କି? ଆମେ ଭୁଲ କହିଲୁ କି?
ନାଇଁ ନାଇଁ ଠିକ କଥା କହୁଛନ୍ତି ଆପଣ। ଆମେ ସାର୍ ଙ୍କୁ ଜଣେଇକି ଆ ପାଇଁ କିଛି କଣ ପଦକ୍ଷେପ ନେଇ ହବ ଆମେ ଚେଷ୍
ହଁ ନି ନିଶ୍ଚିନ୍ତ ପଦକ୍ଷେପ କଣ ନବା ଦରକାର। ତାଙ୍କୁ କହିବେ ପଦକ୍ଷେପ ନିଅ। ଯାଣିଲେ ହୁଁ ହୁଁ । ମୁଁ କହିଲି ରେଷଟ ରବିବାର ହଁ ଆମେ ଜାଣିଛୁ ସେଟା ଛୁଟି ରଖୁଛନ୍ତି। ପେ ମଝିରେ ମଝେରେ ଯେ ଆମକୁ ଟିକେ ଦରକାର ନାଁ ନାଇଁ ଆମ ମାଇଣ୍ଡି ଟା ଟିକେ ଅ ଖେଳେଇ ହବ ଟିକେ।
ହୁଁ ଆଜ୍ଞା।
ହଁ ଆଉ କିଛି କୁହନ୍ତୁ ତମ ମାମୁଁ ଘର ଖବର କଣ ପିଇସି ଘର ଖବର। କୁଆଡେ ବୁଲିବାକୁ ଯାଇ ଚନ୍ତି ତାଙ୍କ ସେଠି କଣ ସବୁ ମାନେ ସେଠି ଆଉ ତମେ ଯାତ୍ରା ଫାତ୍ରା ଦେଖ ନା ନାଇଁ।
ଯାତ୍ରା ଫାତ୍ରା ତ ଦେଖିବାକୁ ଉଁ ଭଲ ଲାଗେ ବା କି ସମୟ ମିଳେ ନା ଆଉ କୋଉଠି ଯାଇକି ଆଉ ଏବେ ଚାକିରରି କଲା ପରେ ଆଉ କୋଉଠି ଯାଇକି ରହି ହଉନି ବନ୍ଧୁବାନ୍ଧବ କାହା ଘରେ ରହି ହଉନି ଆଉ ସେମିତି ଏ ସମୟ ଯାଉଛି। ଯେ ଆଉ କିଛି ପର୍ବ ପର୍ବାଣି ନ ଯୋଉ ଗୋଟେ ଦିନ ଦୁଇ ଦିନ ଛୁଟି ମିଳୁଛି। ଖାଲି ଘରକୁ ଯାଇକି ଟିକେ ଘର ଲୋକଙ୍କ ସହିତ କିଛି ସମୟ ବିତେଇକି ଆସୁଛି ଆଉ କୌଣସି ବନ୍ଧୁବାନ୍ଧବ ଘର ଯାଇ ହଉନି।
ଆଚ୍ଛା ଆଉ କୁଆଡେ ସମୟ ତ ହଉନି ତମେ ଚାକିରି କଲ ଆଉ କୁଆଡେ ତମକୁ ସମୟ ହବ ଆ ପୁଣି ବା ସାହା ପୁଣି ଆ ବାହା ସା ହେଲେ ଆହୁରି ମୂଳରୁ ସମୟ ମିଳିବନି। ପୁଣି ବାହାସାହା ତମ ବାହାଘର ପ କଣ କହିଲେ?
ବାହାଘର ହେଲେ ସେଠୁ ବାହାଘର ପରେ ନହେଲେ ବୁଲିବା ଆଉ।
ବାହାଘର ବୁଲିବ ତମର ମାନେ ସମୁଦି ସାଙ୍ଗେ ଗାଡିରେ ବସିକି ପୁରା ମାନେ ଯିବ ପୁରା ଦୂର ଦୂର ସ୍ଥାନ ଯିବ ଆମକୁ ଦେଖିଲେ ଆଉ ପଚାରିବ କିଏ ସିଏ?
ନା ନା ସେମିତି କଣ ହବ ଆମ ବନ୍ଧୁକୁ ଦେଖିଲେ ଆଉ ଭୁଲିବୁ
ହଁ ହୋ କିଆଁ କଣ ସମ ଯଦି ତମେ ସମତେ ସ୍ଵାମୀ ଯଦି ସେମିତି ହେଇଥିବେ ରୁହମ
ନା ନା ଆମ ନାଇଁ ସେମିତି ହେଲେ ଆମ ସ୍ୱାମୀଙ୍କୁ ଆମେ ଜଣେଇ ଦବୁନୁ
ଆଚ୍ଛା ଯା ବହୁତ ଭଲ ଯେ ତମେ ଯୋଉଟା କହିଲ ଆଉ ତମ କଥା ଶୁଣି ବହୁତ ଖୁସି ଲାଗିଲା ହଁ ହଁ ଯାଉ ଜଣେଇଦବ କହିଲ ତ ଆଉ ଆମ ଟିକେ ଖୁସି ହେଲୁ
ଆଜ୍ଞା ଆମେ ଆମେ ନିଶ୍ଚିନ୍ତ ଜଣେଇବୁ ଆମ ସ୍ୱାମୀଙ୍କୁ ଚିହ୍ନେଇବୁ ଯେ ଆମ ବନ୍ଧୁ କେମିତି କଣ କୋଉ ପ୍ରକାର ବନ୍ଧୁ ଆମେ ଚିହ୍ନେଇବୁ।
ନିଶ୍ ନିଶ୍ଚିନ୍ତ ହଁ ହଁ ଯାହଉ ମତେ ଖୁସି ଲାଗିଲା ଟିକେ ତମ ଏଇ କଥା କହିଥିବାରୁ ହଁ ଆଉ ଯାହା ହଉ ଏତେ କଥା ଭାବିଛନ୍ତି। ଇଏ ଆଉ କଣ ଛୋଟିଆ କଥା ନା କଣ? ଆମର ଆଗରୁ ଜଣେଇ ଦେବେ ମାନେ ସ୍ୱାମୀ କି ଆଉ ମୁ କହିଲି ବୋଧେ ଜଣେଇବନି ନା କଣ? ଭାବିଲି
ନା ନା ଆମେ ଜଣେଇବୁ ନା
ହଁ ଆଚ୍ଛା ବହୁତ ଭଲ ଆମେ ଯେତେବେଳେ ଯିବୁ ଆମ ପାଇଁ ଭଲ ଭଲ ସ୍ଵାଦିଷ୍ଟ ମାନେ ଆମ ପାଇଁ ଖାଇବା ବନେଇବ ନା ବନେଇବେନି ନା ଆମକୁ ଯୋଉ କଥା ଚଢ଼େଇ କି ବିଦାକରି
ନା ନାଇଁ ଅତିଥି ଚର୍ଚ୍ଚା ଭଲ ସେ କରିବୁ ନା ଆଉ।
ହଁ ହଁ ଠିକ୍ ଯାହା ହଉ ତମ କହିଲ ଭଲ ଲାଗିଲା ନାଇଁ ଏମିତି ଅକ୍ସି ଅତିଥି ଚର୍ଚ୍ଚା କଣ ସମତେ କରୁଛନ୍ତି। ଆପଣ କହୁଥିବେ ସେ କାହିଁ ଆଇିଲା କେଜାଣି
ନା ନା ସେମିତି ନାଇଁ ଆମେ ହୃଦୟରୁ କରିବୁ ଆମକୁ ଖୁସି ଲାଗିବ ଆପଣ ଆସି ପହଞ୍ଚିଲେ।
ହଉ ଭଲ ଭଲ ନାଇଁ ଏମିତି କିଛି ଲୋକ ନାହାନ୍ତି।
ହଁ ସେମିତି ଅଛନ୍ତି ଉପରେ କହିବିନି ମନରେ କହୁଥିଲି କାଇଁ ଆସିଲା କେଜାଣି କାମ କରିବାକୁ ପଡିବ ରୋଷେଇବାସ କରିବାକୁ ପଡିବ।
ହଁ ବା ମୁଁ ମୁଁ ମୋ କଥା ଗୋଟେ ଜାଣିଛ ନା ମୁଁ ଦେଖିଲେ ଲୋକଙ୍କୁ କହିଦିଏ ହାବଠାବ ଜାଣିଛ ନା? ମୁଁ ପୁରା ଏମିତି ପଶିବି ମାନେ ତାଙ୍କ ଘର ଭିତରେ ଦେଖିଦେବି ଅନେଇ ଦେଇଛି ଆମର କିଏ କଣ ପରିବା ତା ମୁଣ୍ଡ କଣ ମତେ ସମସ୍ତେ କହିବେ ମୁଁ ଅନେକ ଯେମିତି କି ସେମିତିଆ ସେମିତିଆ ମତେ କହନ୍ତେ ତତେ ସବୁ ମାଲୁମୁ ମୁ କହିବି ମାଲୁମୁ ନୁହଁ ତୁ ବ୍ୟସ୍ତ କାହିଁ ହୋଉଚୁ ଦେଖୁନୁ ତାପରେ କହିବ ହଁ ବେ ତୋ କଥା ସତ। ମୁଁ କହିଲି କାହିଁକି? ତୁ କେମିତି କଣ ଠରେଇଲୁ ମୁଁ ଠରିବା କଥା କୁହଛି ମୋ କଣ ଭଗବାନ ଏମିତି ଦେଇଛି ମୁ ଦେଖିଲେ ମତେ ଲାଗିବ ସେଇ ଟାଇପ ଲୋକ।
ହୁଁ ଦେଖିଦେଲେ ମାନେ ଲୋକମାନଙ୍କ କଥାବାର୍ତ୍ତା ବ୍ୟବହାରରୁ
ହଁ ମ ମ ମତେ ପା ପଦିଏ କହିଦବ ମାନେ ମୁଁ ଜାଣିଦେବି ଧର ମୁଁ ଗଲି ନା ଜଣଙ୍କ ଘରକୁ ମତେ ପଦିଏ କହିଦବ ଆଉ ଏମିତି ସେମିତି କହି ଏମିତି ହେଲାଣି ତାହାଲେ ମୁଁ କହିବି ଭଲ କରି ମୁଁ ନାଇଁ ପ ଢ଼ିଆ ଲୋକଟା ପଦେ କଥରୁ ଜଣା ପଡି଼ଯିବନି ସେ ଲୋକ କୋଉ ଅଳିଆ ଆଁ ଭିତରେ ତାର ହ ଜାର ଗୁଣ ଅଛି ଆଉ କଁ ହଜାର ଗୁଣୁକୁ ଆମେ କଣ ଟେ ଚିରିିକିଇ ବାହା ଚିରିିକିରି ବାହାର କରିବା ନାଁ କଁ?
ନାଁ ସେମିତି ତ ନୁହେଁ ବାକି ଲୋକଙ୍କର କଥାବାର୍ତ୍ତା ବ୍ୟବହାର ରୁ ତ କିଛି ଆମୁ ଜଣା ପଡ଼ିଯିବ।
ହୁଁ ଆଉ ତମେ ଗୋଟେ ଆଉ ଗୋଟେ ତମୁ ଗୋଟେ କଥା ପଚାରୁ ଦେଖ ଗୋଟେ ଆମେ ଗୋଟେ ଗୋଟେ ଗରିବ ଲୋକ ବା ଗୋଟେ ବଡ଼ ଲୋକ ଘରୁ ବୋଉ ମାନେ ଯୋଉ ଗୋଟେ ବଡ଼ ଲୋକ ଘର ସେ ଗରିବ ଘରୁ ଗୋଟେ ଜଣେ ଯେତୋଳେ ଆସିବ ସେ ଗରିବ ଲୋକଟା ଭାରି ଖୁସି ହେଇଯାଏ। ଖୁସି ହେଇଯାଏ ନାଁ?
ହଁ, ଖୁସି ହେଇଯାନ୍ତି।
କି ସେଇ ଦେଖ ଗରିବ ଲୋକ ସେ ବଡ଼ ଘର ଲୋ ଲୁ ଘରୁକୁ ଯିବ ସେ ଖୁସି ହବନି।
ସେମାନେ ଖୁସି ହେବେନି।
ଖୁସି ହେବେନି। ଆଚା ମତେ କହିଲେ ମୁଁ ତମୁ ତ ପଚାରିଲି କଁ ପାଇଁ?
ଉଁ ଗରିବ ଲୋକଟି ସିଏ ତାର ସନ୍ମାନ ତା ବ୍ୟବହାର ଆନସ ଅନୁସ ହାରେ ସେ ଧନୀ ଲୋକ ହୁଅନ୍ତୁ ବା ଗରିବ ଲୋକ ହୁଅନ୍ତୁ ତାଙ୍କ ଘରୁକୁ ଯିଏ ଆସିବେ ସେ ଆଦରର ସହିତ ତାଙ୍କୁ ଗ୍ରହଣ କରିବେ। କିନ୍ତୁ ଧନୀ ଲୋକ ନିଜ ଅ ସମାନତା ଦେଖିକି ଯଦି ଗୋଟେ ଧନୀ ଲୋକ ହେଇଥିବ ତାକୁ ଦେଖିକି ଖୁସିରେ ତା ସହିତ ବେ ହେବଆର ଭଲ କରିବେ, ଯଦି ଗୋଟେ ଗରିବ ଲୋକ ହେ ତିବ ତାକୁ ଟିକେ ଘୃଣା ଭାବ ଦେଖେଇବେ ବା ଅଁ ତାକୁ କୌଣସି ପ୍ରକାର ମାନେ ଦେବେନି ତାକୁ ଯେତିକି ସନ୍ମାନ, ବ୍ୟବହାର ଯେପରି ଦେଖେଇବା କଥା ସେମତି ଦେଖେଇବେନି। ଅସ୍ ମନରେ ଈର୍ଷା ଭାବ ଥାଏ କିଛି ନହେଲେ ମନରେ ତାଙ୍କର ଗର୍ବ ଥାଏ ଯୋଉଥିପାଇଁ କି ସେମାନେ ଲୋକଙ୍କୁ ଗରିବ ଲୋକମାନଙ୍କୁ ଭଲ ନଜରରେ ଦେଖନ୍ତିନି। ଲୋକମାନଙ୍କୁ ନୀଚ ମନୋଭାବ ରଖିକି ଦେଖନ୍ତି। ଯୋଉଥିପାଇଁ କି କେମିତି କର କରୁଥିବେ।
ହଉ ଯାହା ହଉ ଯାହା ହଉ ତମ ତମ କଥାରୁ ମତେ ଅ ଲାଗିଲା, କିନ୍ତୁ ମୋ ଆଡ଼ୁ ଗୋଟେ କଥା ହାରୁ କଁ ଲାଗୁଚି ନାଁ ଦେଖ ଯେତଳେ ମୁଁ କହୁଚି ତମର ତ କହିଲ ଠିକ କିନ୍ତୁ ମୋ ଆଡ଼ୁ ଯୋଉଟା କହୁଚି ଶୁଣନ୍ତୁ ଟିକେ ସିଏ ଏତୋଳେ ଗୋଟେ ଗରିବ ଲୋ କ ଜଣକ ଗୋଟେ ବଡ଼ ଲୋକ ଜଣ ଘ ଗରିବ ଘରୁ ଆସିବ ସେ କାଇଁ ଖୁସି ହୁଏ ତ ଦେଖିଅ ଯାଅ ମୁଁ ମୋ ଘରୁ ସିଏ ଆସିଚନ୍ତି ଏତେ ବଡ଼ ଲୋକ ମୋ ଘରୁ ଆସିଚନ୍ତି ସିଏ ପୁରା ତା ମାନେ କୁହନ୍ତିନି ଜି ଜାନ୍ ଲଗେଇଦବ ମାନେ କଁ କଁ ଖାଇବେ କଁ ନାଇଁ ତାଙ୍କ ଗୋଡ଼ ଧୋଇଦବ ମୁହଁ କରିଦବ। ସେ ନଖାଉ ପଛେକା ଏସ୍ ଯୋଉ ଜିନିଷ ନଖା ଜାଣି ସ ସ ସବୁ କର ସେ କିଛି ଭାବିବନି ଯେ ଆଗ ପଛ। ଅ ଦକାର ପଇଲେ ଧାର କର୍ଜ ନେଇ ଆସିବ ଆଉ ଗୋଟେ ଅମକ ବାବୁ ଆସିଚନ୍ତ ଇଉ କେତେ ଗୁଟା ଇଏ ଖୁସି ହେଇକିରି ଜାଣିଲେ ଆ ଯେତୋଳେ ଆମେ ଯେତୋଳେ ଥାଉ ସେଇ ଗୁଟେ ଆମୁ ଭୁଲରେ ସେଇ ବାଟ ଦେଇ ଯାଇଚେ ଆମେ ଏ କି ନାଇଁ ଏଇ ବାବୁ ଆମ ଘର ସହିତ ଆମେ ଟିକେ ପଜିବା ଏଁ ଜାଣିବ ଯେ ଆରେ ତାଙ୍କର ଆଉ ଦେହରୁ ଆଉ ରକ୍ତ ନାହିଁ କି? ପାଏ ଖଣ୍ଡେ ଶୁକିଗଲା କି ଏରା କାହିଁ ଆଇଲା ଏଟେଇ ଖାଲି ତାକୁ ଏନ୍ତି କହିବେ ଆ ହଉ ହଉ ମୋର ସମୟ ନାହିଁ ଆଉ ତୁ ଯା କେରେ ପରେ କଥାବାର୍ତ୍ତା ଆଉ କଣ କୋହୁଚୁ କଣ ଏଠି ବ ସେଇ ଯେ ଘରେ ତା ପାଇଁ ଚା କରି ଦେଇଦବ ଏଟେ ଖାଇଦ ନୁ କି ସେଇଥିପାଇଁ ସିଏ ଯେ ବହୁ ସେଇ ସିଏ ସେତେ ଭାବିବ ମାନେ ଭାବିବ ଯେ ପ୍ରକୃତରେ ମଣିଷ ତ ଭାବିବ ତ ମୁଁ କେତେ ମାନେ ଆଙ୍କୁ ଇଏ କରି ଭାବୁଚି ସିଏ ମତେ କେମିତି ଦେଖୁଚନ୍ତି। ଏଇଥିପାଇଁ କୁହନ୍ତିନି ଏ କ କଣଟା ବଡ଼ ଲୋକର ବେଟିଲ
କିଛି ଲୋକମାନେ ଏଇ ଭାବନାକୁ ମଧ୍ୟ ମନରୁ କାଢ଼ିବା ପାଇଁ ନିଜେ ନିଜେ ନିଜ ମନକୁ ମି ମିଛ ଭାବନାରେ ବୁ ଝେଇବେ ହଁ ସେ ବଡ଼ ଲୋକ ବ୍ୟସ୍ତ ଥିବେ ଏଇଆ କହିକି ନିଜ ମନକୁ ବୁ ବୁଝେଇଦବେ କିନ୍ତୁ ସତ ଘଟଣା ହଉଛି ସେ ଲୋକ ସେତିକି ତାଙ୍କୁ ଅନାଦର। କରିଥିବେ ସେ ଜିନିଷଟି ତାଙ୍କୁ ମନରୁ ହୃଦୟରୁ କଷ୍ଟ ଲାଗିଥିବ।
ହଁ ଆଉ ଗୋଟେ କଥା ଦେଖୁନ ସେ ବଡଲୋକ ଯଦି ମୁଢି ଚୁଡା ଖାଉଛି ତାଙ୍କୁ ପଚାରିବ ଆଉ ସେ ହ ସେ କଣ ମୁ ମୁଢ଼ି ଚୁଡା ଖାଉଛି ସେ ଏତେ ବଡ ଲୋକ କୋଟିପତି ସେ କହିବେ ସେ ବା ଖୁସିରେ ଖାଉଛି। ଆଉ ତାକୁ ଗୋଟେ ଗରିବ ଗରିବର ସେ କିଟେ ଖାଉଥାଉ ହେ ତାର ନାହିଁ। କୁହନ୍ତିନି ହେ ତାର ନାଇଁ ସେ କଣ ଖାଇବ ହଁ ଏ ଖାଇବ ଲୋକ ଯିଏ ବୁଝି ବୁଝିପାରୁନାହାନ୍ତି ମୋକହିବାକଥା ସବୁ ଟିକେ ଲୋକ ବୁଝିବା ଦରକାର ଆମେ ଖାଲି ଗୋଟେ ଆଲୋଚନା ପଡିଲେ ବୋଲି ଗୋଟେ କରିଦେଲେ।
କହିବା କଥା ହଁ ହଁ ନାଇଁ ହଁ ନିଶ୍ଚିନ୍ତ ସତ କଥା। କଥା କହିଲେ ସେମିତି ହଉଛି ଲୋକଙ୍କ ମନର ଭାବନା। ବଦଳିବା ଦରକାର ଚିନ୍ତାଧାରା ବଦଳିବା ଦରକାର।
ଆଜି ଖାଲି ଟଙ୍କା ଦେଖିକି ଖାଲି କୋଉ କୋଉଠି ପୁରା ଟଙ୍କା ଥିବ ସେଠି ବାହାର କଥା ଆମେ ରହିବା। ଗୋଟେ କଥା କୁ ମୋହିବା କଥା ଖୁସି ଟା ଆଗେ ଦେଖ ଟଙ୍କା ପଇସା। ପରେ କଥା ଆଗ ସେ କେମିତି ବ୍ୟବହାର କରିଛି ତାକୁ। ଟ ଦେଖ ଆମେ ତଥ ବାହାଇ ଯାଉଛ ମୋ ସ୍ତ୍ରୀ ହେୁ ବ୍ୟବହାର ଭଲ ନଥ ତମେ ଟା କେଚେରେ ମେଚେ ହଉଥିବ ସେ ଲାଭ ଅଛି କି।
ଆଜ୍ଞା।
କିଛି ଲାଭ ନାହିଁ ନା ଆଉ ତମେ କଣ ତମ। କଣ ସମୟ ହେଇଗଲାଣି କାଲି କଣ ସକାଳୁ କଣ ଆସିବ ଘରକୁ ବସ ଫସ ଫଣି ମିଳିବ ନ ମିଳିବ। ତଣ ଟିକେ ଶୋଇ ପଡନ୍ତୁ ମେଳା ବଳ ଉଠିକରି ଆସିକରି ମାନେ ବସ ରେ କିଛି କା ଫୋନ୍ ଫନ୍ କରି କଣ୍ଟାକ୍ଟ ନମ୍ବର ରଖିକିରି। ଘରେ ପହଞ୍ଚିକି ମତେ ଟିକେ ଫୋନ କରିବେ ହଁ ଆମେ ଆମେ ରହିଲୁ।
ଆଜ୍ଞା ହଉ ଧନ୍ୟବାଦ।
ହଉ ଧନ୍ୟବାଦ।